ହୁଁ, କହ, ହୁଁ ହୁଁ।
ହୁଁ।
ଆପ ତ ପରା ଡେଲି ରୁଟିନ୍ ନା
ହୁଁ ଉଁ।
ସକାଳୁ ଉଠିଲାଠୁ ରାତିରେ ଶୋଇଲା ପର୍ଯ୍ୟନ୍ତ।
ମାନେ ପୁରା ନିଶ୍ୱାସ ନେବାକୁ ଇଏ ନାହିଁ, ଟାଇମ।
କୁ ଯୋଉ ଖୁଆଇବା ପିଆଇବା ଏସବୁ କେ
ତା ଖୁଆଇବେ ପିଆଇବେ ତା ଡାଇପର। ଚେଞ୍ଜ ଯେତେ ଥର ମାନେ ଗାଧୁଆ ପାଣି ପିଇବା ତାର ଲାଗି ରହିଛି।
ଓହୋ ମାନେ ଛୁଆର ବି ସବୁ ଏଠୁ ଯେଡ ପର୍ଯ୍ୟନ୍ତ ସବୁ
ହଁ ହଁ ସବୁ ମୁଁ କରେ।
ଯା ହଉ ଛୁଆ କାମ ତ ତ ମତେ କରିବା ପାଇଁ ପଡିବ, ସେଇଟା କିଛି ଅପ୍ସନ୍ ନାହିଁ।
ତା ସହିତ ସବୁ କାମ ଆଇ ସକାଳୁ ବ୍ରେକ୍ଫାଷ୍ଟ କଣ ହୁଏ, ସବୁଦିନ ନା ଅଲଗା-ଅଲଗା ସେମ୍ତି କିଛି ନଥାଏ?
ସବୁଦିନ ଅଲଗା-ଅଲଗା ହେଇଯାଏ, କୋଉଦିନ ଛତୁଆ ଖାଇଲେ କୋଉଦିନ ଓଟ୍ସ ଖାଇଲେ କୋଉଦିନ ଇଟିଲି ଖାଏ, କୋଉ ଦିନ ଇଏ ଚକୁଳି ଖାଇବେ। କୋଉଦିନ ବାହାରୁ ନେଇ ଆସନ୍ତି ଏମ୍ତି
ଓହୋ, ତମେ ଏବେ କିଏ-କିଏ ରହୁଚ ସେଠି?
ଖାଇବାରେ ଭେରାଇଟି ଦରକାର।
ଖାଇ ସେଇଟା ତ ରହିବ। ବିନା ଭେରାଇଟିରେ ଖାଇବା ଆସେନି।
ହୁଁ। ନା ମାନେ ଆମେ କଣ ହଁ କାମ ପ୍ରେସର ଯାହା ଦିଅ ଖାଇଦିଉ। ତାପରେ ଯାହା ମାନେ ପେଟ ପୁରିଲେ ଗଲେ ଏମ୍ତି ଭାବିଦିଅଉ କିନ୍ତୁ କିଛି ଲୋକ କେବଳ ବସିକି ଧ୍ୟାନ ଦିଅନ୍ତି ଖାଇବାକୁ। ତାଙ୍କର ମେନ୍
କିଛି କାମ ନଥାଏ ତାକୁ କରିବେ କଣ, ଯାହାତ ଗୋଟ୍ ଗୋ କୋଉଥେରେ ତ ଗୋଟେ ପୁଣି ଏନ୍ଗେଜ୍ ରହିବେ ନାଇଁ।
ହୁଁ ଏଟା ଏମ୍ ତି ହେଇଗଲା ସେଟା ସେମ୍ତି ହେଇଗଲା, ଏଇଟା ଏମିତି ହବ ସେମିତି ହବ ତତେ ଆସେନି ତତେ କିଏ ଶିଖେଇଲା, ତୁ କାହାଠୁ ଶିଖିଲୁ?
ସେଇଟା ହଉଚି ସେଇଟା ହଉଚି ତୋ ପାଇଁ ଗୋଟେ ପଜିଟିଭ୍।
ହୁଁ।
କଣ ପାଇଁ ଏତିକି କମ୍ପ୍ଲିମେଣ୍ଟ ମିଳୁଚି ବୋଲି ତୁ ଆଗକୁ ଭଲ ଗୋଟେ ଜିନିଷ ବନେଇକି ଦବୁ। ଆଉ ଯଦି ତାରିଫ ହେଇଯିବ ତାହେଲେ ସେଥିରେ କେମ୍ତି ଖାଇବା ଟା ହେଇଗଲା? ତୁ ଆଉ ମନ ଧ୍ୟାନ ଦେଇକି କରିବୁ କରିବୁନି ନା।
ହୁଁ କହିଲୁ।
ସେଥିପାଇଁ ସବୁବେଳେ ପଜେଟିଭରେ ନିଅ।
ହଁ-ହୁଁ ମୁଁକିଲ ହଉ ମତେ ଆସେନି ମତେ ଯେମିତି ଆସିଛି ମୁଁ କରିଦେଉଛି ଆଉ।
ଆଉ ସେଇଠି ସେଇ ଜାଗାରେ ଯଦି ସେଇ ଜାଗା ଯଦି ମନୁଷ୍ୟ ଥାନ୍ତା ଇଚ୍ଛା ଯଦି ହଉଚି ଖାଅ ଇଚ୍ଛା ଯଦି ନ ହଉଚି ନିଜେ ବନେଇକି ଖାଅ, ମୋଟ
ଠିକ୍ ଆଉ ସେଇଟା କହିବା ବି ଠିକ୍ ହେଲା ଏତେ ବାଛିବୁ କଣ ପାଟିକି ସ୍ଵାଦ ଲାଗିଲେ ଖାଇଲେ ଗଲା। ଏମିତି ହବ ସେମିତି ହବ ଏମିତି ହୁଏ ସେମିତି ହୁଏ କଣ।
ସେଇଟା-ସେଇଟା ମୋ ପାଇଁ ସୁଇଟେବୁଲ୍ ଥିଲା। କିନ୍ତୁ ତୁ କେମିତି ପଡିଗଲୁ ଏଇ ଫାସରେ?
ମାନେ କହନି-କହନି ମୁଁ ସେଇଆ ଭାବେ ମୁଁ ତ ମୁହଁରେ-ମୁହଁରେ ରୋକ୍ ଠୋକ୍ ଦେଇଦବା କଥା
ସଡନ କେମିତି ଏମିତି ହେଇଗଲା ତୋରରେ?
ମୁଁ ମୋର ଗୋଟେ ସାଙ୍ଗ ଅଛି ଗ୍ରାଜୁଏସନ ର ସେିଏ ମୋତେ ଫୋନ କରିକି ମାନେ ଦିନେ ଏମିତି କଥା ହେଉଥିଲା ସେୟାଆ କହିଲା କହିଲା ତୁ ଗୋଟେ ପିଲା କଥାରେ କ ହାଣିଦଉ ମାରିଦଉ ମାନେ ତ କଥାରେ ହିଁ ମାନେ ଆଉ ତୁ ଏମିତି ଏବେ ମାନେ ସମୟ ଆସିଛି ମାନେ ତୁ ଚୁପ ରହୁଛ ଶୁଣି ମତେ ଆଶ୍ଚର୍ଯ୍ୟ ଲାଗୁଛି। ମୁଁ ମୁଁ ବି ସେୟଆ ଭାବୁଛି ଦିନ ଏମିତି ବି ଆସେ ଏମିତି ବି ହୁଏ।
ହୁଁ ମୁଁ ବି ମାନେ ପୁରା ଶକ୍ ହେଇଗଲନି ଯେ ତୋ ଭଳିଆ ଛୁଆ ପୁଣି କେମତି ଆମ ତ ମୋ କେସରେ ଚଳିବ। ଆମେ ପ୍ରଥମରୁ ସେଇ କ୍ୟାଟାଗୋରୀରେ ଯାଉଛୁ।
ଟୋଟାଲ ଚୁପ ରହିଲ ହେଲା କିଛି ବୋଲି କ କିଛି କୁହେନି କିଛି କୁହେନି ସେକେଣ୍ଡ ବର୍ଷରେ ସେତେବେଳେ ମାନେ ଛୁ ଛୁଆ ହବାର ଥିଲେ ମତେ ହଇରାଣ କଲେ ଆଡୁ ସଡୁ କଥାବାର୍ତା କଲେ ମ ସ ମର ମର। ତା ସେବେଠୁ ମୁଁ କହିଲି ଖରାପ ହେିଲିନି ଯଦି ଭଲ ବି ଖରାପ ହେବି ମତେ ଯଏ ଯାହା କହେ ମୁଁ ଶୁଣେଇଦି।
ହଉଛି ତ?
ହୁଁ।
ତାହେଲେ ଠିକ ଅଛି।
ଏବେ ତ କହୁଛି ମୋହରେ କହୁଛି ଆଜି ପୁଣି ଗ୍ୟାସ୍ ମୁ ନେଇକି କହୁଥିଲି ଗ୍ୟାସ୍ କୋଡ଼ିଏ ଦିନ ସରିଯାଉଛି ମୁଁ କହିଲି କୋଡ଼ିଏ ଦିନ ସରିଯାଉଛି ଭେରାଇଟି ଆଇଟମ୍ ଖାଉଛ କାହିଁକି। ଖାଇବା ଏଇଟା ଆହୁରି ସିଝିଥାନ୍ତ ଜରି ବନ୍ଦ କରିବ ତାପରେ ମୋତେ କହିବ ଗ୍ୟାସ୍ ହେଇ ଇଏ ହେଇଗଲା।
ଏତେ ଭାବିକି
କାହିଁକିନା ଦେଖେ ୟାଙ୍କରି ପାଖେ ରହିବାର ଅଛି ଏମିତି ମୁଁ ତ ସ୍ଵମୀ ସାଙ୍ଗରେ କୁଆଡେ ପଳେଇବୁ ଶୁଣେଇଲେ ସାଇଜି ହେବିକି ରହିବେ। ନ ଶୁଣେଇଲେ ମୁଣ୍ଡକୁ ଚଢି ନାଚିବେ।
ହ ତ ସ୍ଵାମୀ ଟା କୋଉ ଟାଇପ ର କୋଉ ଜନ୍ତୁ ସେ?
ଏ ଶାନ୍ତଶ୍ରେଷ୍ଠ ଭଦ୍ର ଲାଙ୍ଗୁଳ ବିଶିଷ୍ଟ।
ମାନେ ଶୁଣନ୍ତି ତ ତମ କଥା?
ହଁ ବହୁତ ଶୁଣନ୍ତି ଶୁଣନ୍ତି ଖାଲି କିଛି କରନ୍ତିନି କି କୁହନ୍ତିନି। ଶୁଣିବା ବି ସବୁବେଳେ ନୁହଁ ବ ସ ସବୁବେଳେ ବି ନୁହଁ କାହିଁକି ମୁଣ୍ଡ ବ ଖରାପ କରୁଛୁ। ହଁ ସିଏ ଏମିତି କହୁନଥବ ସେମିତି କହିନଥିବ ମୁଁ ଶୁଣି ଶୁଣି ମଁ ବି ଆଉ କିଛି କହୁନି ଭାଇ ଟୁ ତୋ ବଟରେଜା ମୁ ମୋବାତ୍ରେ ଯାଉଛି। ମୋତେ ମୋ ଷ୍ଟାଣ୍ଡ ନେଇ ଆସେ ମୁଁ ନେଇଯିବି ତୁ ଯା।
ଯା ସେଇଟା ଠିକ ଏଇଟା ହେଲା ଏଇ ରଚନା କଥା।
ମାନେ ତୋତେ କହିବି ହଁ ଆମେ ଜନ୍ମ କରିୁଛୁ ପାଳିଛୁ ଆମ ମୁହଁରେ କହିଥିଲା ମୋତେ କିଏ ଜନ୍ମ କରି ମୋ ସହିତ ଖରାପ ହବ ତା ସହିତ ଖରାପ ମତେ ମୋର ଗୋଟେ ଦେଖେ ତୁ ତାଙ୍କ ପାଇଁ ଟୋଟାଲ ଅଲଗା ତାଙ୍କର କୌଣସି ଇଏରେ ବି ନୁହେଁ। ଦୋଷ ଦେଲେ ବି ତୋତେ କହିବେ ଖରାପ ଦେଲେ ବି ତୋତେ କହିବେ ମାନେ ତୁ ତାଙ୍କର ଗୋଟା ଜରିଆ। ତୁ ତୁ ବି ସେଇଆ ଭାବିକି ଚାଲ ମୁଁ କହିଲି ହଁ ସେଇଟା ସତ କଥା। ମୁଁ କହିଲି ଏମାନେ କଣ ମତେ ଖରାପ କହୁଛନ୍ତି ଏମିତି ଏମିତି ସବୁ କହୁଛନ୍ତି ସେ କହିଲା କହିଲା ଆଉ ସିଏ କଣ ତାଙ୍କ ଛୁଆକୁ ଯୋଉ ଜନ୍ମ କରୁଛନ୍ତି ସେ କଣ କହିବେ ତାଙ୍କୁ ଖରାପ କି? କହିବେ ତତେ କହିବେ ଆଉ ଏଇଟା ବଡ କଥା କଣ ତୁ ଏ ଏତେ ବଡ଼ କାଇଁ କରିବା ଭାବୁଚୁ ଇଏ ମାନେ ମୋତେ ଖରାପ କହିବେ ମୁଁ କହିଲି ହଁ ରେ ଠିକ୍ କଥା।
ଶାଶୁ କହିଦେଲି ମୁଁ ଏତେ ମହାନ ବି ନୁହଁ।
ହୁଁ ସିଏମତେ କହିଦେବେ ଯୋଉଠି ମାନେ ଏତେ ବି ଇଏ ହବନି କାହିଁନା ଆମେ ତ ପାଠଶାଠ ପଢିଛୁ ଆମର ମାନେ ଇଏ ବି ଦରକାର। ଆମେ ଆମ ଇଏ ସୀମା ବାହାରକୁ ଯାଇ ଲାଙ୍ଗୁଏଜ୍ ଖରାପ କରି ତାଙ୍କ ଭଳିଆ କହିପାରିବୁନି। କିନ୍ତୁ ଯେତିକିଟା ଦରକାର ଭଦ୍ର ଇଏରେ ବୁଝେଇ ଦବୁ ମୁଁ ସେଇଆ କରୁଛିି।
ଏତିକ ତ ସପୋର୍ଟ ଅଛି।
ହୁଁ। ନା ମୁଁ ମୋର ସେ ଯେଉଁ ସାଙ୍ଗଟା କହୁଛି ସେ ମୋତେ ବହୁତ ବୁଝାଏ ସବୁ ଇଏରେ କାହିଁନା ମୁଁ ସବୁବେଳେ ଗୋ ଟେ ଇଏ କରେ ଏକ୍ସେସ ଗୋଟେ ଜିନିଷ ଧରିନିଏ ମୋ ସାଙ୍ଗରେ ହେଲେ ମୁଁ କହେ ମୁଁ ଛାଡିଦେବି। ମାନେ ମୁଁ ସେ ଜାଗା ଛାଡିଦେବି ଏମିତି ଭାବେ ତ ମତେ ସେ ସବୁବେଳେ ବୁଝେଇବ। କହିବ ଆଜି ଏଇ ଜାଗା ଛାଡିଦେଲୁ କାଲି ସେ ଜାଗା ଛାଡିଦବୁ କୋଉଠି ନା କୋଉଠି ତୋତେ ପୁରା ରହିବାର ଅଛି ନା। ଆଉ ତୁ କେତେଟା ଜିନିଷ ତୋ ଜାଗା ଛାଡି ଛାଡି ଯିବୁ। ଯୋଉଠି ଯେତିକି ଦରକାର ସେଠି କ
ସବୁବେଳେ ଛାଡି ଦବାଟା ଜିନିଷ ଟା। ଛାଡିଦବାଟା ଛାଡି ହବନି। ଛାଡି ଛାଡିକା ତୁ କୁଆଡେ ଯିବୁ?
ତତେ ମାନେ ଏକ୍ସସ ଖରାପ କରି କହୁଛି ତୋତେ ବ୍ଲେମ କରୁଛି ବିନା କାରଣ ସେଠିତ ତତେତ କହିବୁ ନା ନିଶ୍ଚୟ କହିବୁ କହିବୁନି କାହିଁକି? ଚୁପ୍ ରହିଲେ ଅନ୍ୟମାନେ ଭାବୁଥିବେ ହଁ ଇଏ ଚୁପ ରହୁଛି ବୋଧେ ଏହାର ଭୁଲ।
ଚୁପ ରହିଲେ ମାନେ ଭାବିବେ ତ ସମସ୍ତେ ସେଟା ଭୁଲ ବୋଲି ସେ ଆଉ। ତୁ ଭୁଲ ଥା
ଉଁହୁଁ ହୁଁ
ଓହୋ ସେଇଠି କଣ ତମର କ୍ଵାଟର ମିଳିଛି ନା ରେଣ୍ଟ ରେ ଅଛ?
ନା ନା ଆମର ରେଣ୍ଟଡ।
ଓହୋ ମାନେ ଶାଶୁଘର ପ୍ରକୃତ କୁଠି?
ଏଇ ଭୁବନେଶ୍ୱର ବା।
ମାନେ ଭୁବନେଶ୍ୱର ପୁରା ସେ
ତାଙ୍କର ପ୍ରପର ହଁ ତାଙ୍କର ପ୍ରପର ମାନେ ଯୋଉଠି ଭୁବନେଶ୍ଵର ପୁରା ନିଜ ଘର ଇଏ।
ହୁଁ।
କିନ୍ତୁ ସେ ନିଜ ଘର ଭଡା ଦେଇ ଦେଇେକି ଇଏରେ ରହୁଛନ୍ତି ଆଉ।
ହଉ ନିଜ ଘର ଭଡ଼ା ଦେଇକି ପୁଣି ବାହାରେ ଭଡାରେ ରହୁଛନ୍ତି।
ସେ ତାଙ୍କର କଣ ଆଉ ଥରେ ସେ ଘର ତିଆରି କରିବେ ଭଲସେ ବୋଲି ମାନେ ଟିକେ ଏବେ ଦେଇ ଦେଇଚନ୍ତି। ତାଙ୍କ ଅଫିସ ସବୁ ଯୋଉଠି ପାଖ ହଉଛି ସେଇଠି ରହୁଛନ୍ତି ଆଉ।
ହୁଁ ହୁଁ ହୁଁ। ନଣନ୍ଦ ଆସିକି ଯୋଉ ଅଛନ୍ତି ସେ କେମତି ମାନେ ପୁଅକୁ ଧରିକି ମାନେ ଡିଭୋର୍ସ ନା କଣ?
ସହ ନା ନା ପୁଅ ସ୍ୱାମୀ ସହ ଆସି ଅଛନ୍ତି ସ୍ଵାମୀ ପୁଅ ସବୁ ଆସିକି ଅଛନ୍ତି ତାଙ୍କ ସାଙ୍ଗରେ ତାଙ୍କ ସେ ଚାକିରି କରିଛନ୍ତି, ନାଇଁ ସେ ଝିଅ ନଣନ୍ଦ ଯିଏ। ସେ ଯେ ଚାକିରୀ କରିଛନ୍ତି ତ ତାଙ୍କର ସେ ଛୁଆ ଟା ତାକୁ ରଖିବାକୁ କେ ନାହାନ୍ତି ତାଙ୍କ ଶାଶୁ ଘର ଲୋକ ସବୁ ମନା କଲେ ଆମେ ଯାଇକି ରଖିପାରିବୁନି ଭୁବନେଶ୍ଵରରେ ତ ମୁଁ ଘରେ ରହିଛି ଆଉ ଇଏ ଯୋଉ ଆଜିକାଲି ଯୋଉ କେସ୍ ସବୁ ହଉଛି ସେ ଆଉ ଛୁଆକୁ ଛାଡିକି ଅଲଗା ବାହାରେ କୋଉଠି ରହିବି ହବନି ସେଇଥିପାଇଁ ତାଙ୍କ ମା ପାଖରେ ଛାଡିକି ଯାଉଛି ଆ ଆଉ ସ୍ଵାମୀ ତାର ଅଛି ଆଉ।
ସିଏ କଣ କରନ୍ତି?
ସେ ସବୁ ଏଠି ଅଛନ୍ତି ଆଇଟି ରେ ସବୁ ଅଛନ୍ତି।
ସବୁ ଆଇଟି ନଣନ୍ଦ ବି ଆଇଟି।
ହୁଁ।
ଓ ହୋ। ସମସ୍ତେ ତାହଲେ ତୋର ଆଇଟି ବାଲା।
ହୁଁ।
ତ ଯୋଉ ମ୍ୟାରେଜ ଟା କେମ୍ତି ‌ହେଇ ମାନେ
ମାଟ୍ରିମୋନି।
ମାଟ୍ରିମୋନି ମାନେ ଉଁ ସେମ୍ ତ କଥା ମାଟ୍ରିମୋନି ସେଟା କ୍ଷେୟ କରିଦେଇଛି।
ଆଉ ବିନା ମଟ୍ରିମୋନି କିଏ ଆଜିକାଲି ଇ ମଧ୍ୟସ୍ଥି ଦ୍ଵାରା କରାଉଛି। ମିଡିଏଟର୍ ଆଜିକାଲି ବାହାଘର ପ୍ରସ୍ତାବ ଦଉଛନ୍ତି ସବୁ ମିଛ ସତ ଦଉଛ
ଅ। ଯାହା କହିଲୁ।
ଆଗେ ଜୁଲାଇ ମିଡିଆଟର କଣ୍ କହୁଥିଲେ ପ୍ରସ୍ତାବ ଅଛି ଏବେ ଖାଲି ମିଛ। କଇଦେଇ କେମିତି କଣ ତମକୁ ଫସେଇଦେଲେ ଶଈଲା।
ସଇଟା ହଁ ହଁ ନା ପ ଫସେଇବ କଣ ଯଉ। ହଁ ହଁ ହଁ ଠିକ୍ ଅଛି।